ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ସି ଆପଣ ପେ
ଆଜ୍ଞା ଶୁଣି ପାରୁଛି ଆଜ୍ଞା ଶୁଣି ପାରୁଛି ଆପଣଙ୍କୁ ଆପଣ କଣ କରୁଛନ୍ତି? ହ୍ୟାଲୋ ଆଜ୍ଞା ଭଲ ଅଛି।
ହଁ ଆପଣ କୋଉଠି ଅଛନ୍ତି ଏବେ?
ହଁ ଏଇ ଖାଇଥିଲି କଣ ଏବେ? ଏବେ କଣ ବରା ହେରିକା କରିଥିଲେ ଟିକେ ଖାଇଥିଲି ଆଉ
ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ମୋ ଦେହ ପା ଭଲ ଅଛି ଆପଣଙ୍କ ଦେହ ପା ଭଲ ଅଛି? ହ୍ୟାଲୋ। ହଁ ଘର ହଁ ଘରେ ସମସ୍ତିଙ୍କ ଦେହ ଭଲ ଅଛି।
ହାଲୋ। ଆ ଆଜ୍ଞା ଭଲ ଅଛି ସମସ୍ତିଙ୍କ ଦେହ ଭଲ ଅଛି। ହାଲୋ। ଆଉ ଆପଣ କଣ ଖାଇଥିଲେ? ହାଲୋ-ହାଲୋ। ହାଲୋ। ହାଲୋ।
ଆପଣ କଣ ଖାଇ, ଆଜ୍ଞା। ଆଜ୍ଞା, ମତେ ଶୁବାଯାଉଛି। ଆପଣ କଣ ଖାଇଥିଲେ? ମୁଁ ଆପଣ କଣ ଖାଇଥିଲେ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ଆପଣଙ୍କୁ ଶୁବାଯାଉଚି? ହାଲୋ।
ହାଲୋ।
ଆ ଆପଣଙ୍କୁ ଶୁବାଯାଉଚି? ହାଲୋ। ହାଲୋ।
ହଁ ପାରୁଚି।
ହାଲୋ, ହଁ-ହଁ ମୁଁ ଶୁଣିପାରୁଛି। ଆଉ, ଆଜ୍ଞା-ଆଜ୍ଞା।
ହଁ କୁହନ୍ତୁ-କୁହନ୍ତୁ।
ଆପଣ କେବେ ଘଟଗାଁ ଯାଇଚନ୍ତି? ହାଲୋ।
ବହୁତ ସୁନ୍ଦର୍ ଜାଗା।
ହୁଁ ସେଠି ବହୁତ୍ ଭଲ, ଏ ଜଙ୍ଗ ବହୁତ୍ ଜଙ୍ଗଲ ଅଛି, ହାଲୋ। ହାଲୋ। ହୁଁ ସେଟି ଗୋଟେ ବଡ୍ ବଡ଼ ହୁଁ ମୁଁ ଯାଇଚି, ସେଠି ବହୁ ବହୁତ୍ ବଡ ମାଠିଆ ଟେ ଅ ଛି ବହୁତ୍ ପାଣି ଅଛି ତା ଧେରେ, ବହୁତ୍ ସୁନ୍ଦର୍ ଜାଗା।
ଅଶୋକ୍ ଝର ତାରାତାରେଣୀ ବି ସେଇ ପାଖେରେ।
ଆଜ୍ଞା, ବହୁତ୍-ବହୁତ୍
ଆପଣ ସେଠିକି ଯାଇଛନ୍ତି, ଅଶୋକ୍ ଝର ଯାଇଛନ୍ତି ଆପଣ?
ଆଜ୍ଞା।
ବହୁତ୍ ସୁନ୍ଦର୍ ଜାଗାଟି, ବହୁତ୍ ବଡ-ବଡ ଝରଟେ ଅଛି ସେଠି।
ଆଜ୍ଞା।
ଆପଣ ଯେବେ ଧବଳେଶ୍ୱର ଯାଇଚନ୍ତି ଧବଳେଶ୍ୱର?
ହଁ ମଜି ହଁ ଶିବ ମନ୍ଦିର ଯାଇଚି ବହୁତ ବଡ ଝୁଲା ପୋଲ।
ହଁ। ସେ ପୋଲ ଟା ଝୁଲୁଥିବ ଖାଲି ଲୋକମାନେ ଚାଲିଲେ ସେଥିରେ।
ହଁ ବହୁତ ଲୋକ ହେଲେ ଝୁଲୁ ଝୁଲୁଥିବଉ ଝୁଲୁଚି ଆଉ।
ହଁ।
ଆଜ୍ଞା।
ଆଉ ଆପଣ କେବେ ହୁମା ମନ୍ଦିରରେ ଯାଇଚନ୍ତି ହୁମା?
ହୁଁ ଯାଇଚି।
ହଁ ସେଠି ଯୋଉ ମାଛ ମାନଙ୍କୁ ଗୋଟେ ଅଛି ପ୍ରଥା ଜଣେ ସେଇଠି ମାଛ ମାନେ ସେଇଠି ପାଣିରେ ରୁହନ୍ତି। ତ ତାଙ୍କୁ ଜଣେ ଧରି ଆଣିକି ତାକୁ କାଟୁଥିଲେ ସେ ପଥର ହେଇଯାଇଥିଲେ। ଏଇ କାହାଣୀ ଟା ଆପଣ ଶୁଣିଚନ୍ତି?
ହଁ ଆଜ୍ଞା।
ଆଉ କୁହନ୍ତୁ।
ଆଜ୍ଞା।
ଆଜି କଣ ଖାଇଥିଲେ?
ଆଜି ଭାତ ଆଉ ଶାଗ ହରିକା ହେଇଥିଲା। ଡାଲି
ଆପଣଙ୍କୁ ଶାଗ ଭଲ ଲାଗେ?
ହଁ ମତେ ବହୁତ ଭଲ ଲାଗେ ଶାଗ।
ଆଉ କୁହନ୍ତୁ ହଁ ମତେ ବହୁତ ଭଲ ଲାଗେ ଶାଗ।
ଆଜ୍ଞା।
ଆମ ଗାଁ ମନ୍ଦିରରେ ଆଜି ଗୋଟେ ପୂଜା ଅଛି।
ଆଜ୍ଞା।
ସେ ବହୁତ ବହୁତ ଭଲ ଭାବରେ ଧୁମଧାମ ରେ ପୂଜା ହଉଚି। ଆଉ ସେଠି ଭୋଜି ବି ହଉଚି। ଆମେ ସବୁ ଯିବୁ ଆଜି ପ୍ରସାଦ ସେବନ କରିବା ପାଇଁ ସେଠିକି।
ଉଁ ହୁଁ। କେତେବେଳକୁ ଯିବେ?
ହଁ ଏବେ ଯିବୁ ରାମ ମନ୍ଦିର।
ଆଜ୍ଞା। ହ
ଆଉ କୁହନ୍ତୁ ଆପଣ ଆପଣଙ୍କ ଅଞ୍ଚଳରେ ଆପଣଙ୍କ ଅଞ୍ଚଳ ନିକଟବର୍ତ୍ତୀ ଓ ଉଦୟଗିରିଟା ଅଛି ବୋଧେ? ଆପଣ ସେଠିକି ଯାଇଚନ୍ତି ତା ବିଷୟରେ କିଛି କୁହନ୍ତୁ।
ସେଠି ବୌଦ୍ଧ ମୂର୍ତ୍ତି ଅଛି। ଏ ମ୍ୟୁଜିୟମ ଅଛି ବହୁତ ମାନେ ଇଏ ଅଛି।
ହଁ ଏବେ ମୁଁ ଶୁଣିଥିଲି ଏବେ ସେଠି ଶିବ ପାର୍ବତୀଙ୍କ ବାହାଘର ଯୋଉ ହୁଏ ସେଇଟା ସେଠି ହଉଥିଲା। କେମିତି କଣ ହଉଥିଲା କେ ତେ ଲୋକ ଆସିଥିଲେ କୁହନ୍ତୁ?
ବହୁତ ସାରା ଲୋକ ଆସିଥିଲେ। ଆଲୋ।
କିଏ ସେଠିକି
ହଁ ଆମ ଗାଁ ମନ୍ଦିରରେ ବି ହଉଥିଲା ବି ଫେଣି ଶିବ ପାର୍ବତୀଙ୍କର ପା ବାହାଘର ଉଁ। ହୁଁ ବହୁତ ଧୁମଧାମରେ ହୋଉଥିଲା ଯେମତି ଗୋଟେ ଝିଅ ଝିଅ ବାହାହେଲେ ଯେମତି ମାନେ ଧୁମଧାମରେ ସବୁ ହୁଏ ସେମ୍ ଯେ ଶିବ ପାର୍ବତୀଙ୍କର ବାହାଘର ହେଲେ ସେମିତି ପୁରା ହଉଥିଲା। ହ୍ୟାଲୋ।
ଆ କୁହନ୍ତୁ।
ଉଁଉ। ଆଉ ଏବର୍ଷ କଣ ସବୁ ଫୁଲ ପନିପରିବା ସବୁ କଣ ଲଗେଇଛନ୍ତି ସବୁ ବାରିରେ?
ହଁ ଲାଗିନି ଲାଗିବ ଆଷାଢ ମାସ ଆରମ୍ଭ ହେଉଛି ତ ଲାଗିଛି ଆଉ ଧାନ ଚାଷ ହଉଛି ଆଜି ତ ବହୁତ ଖରା ହେଇଥିଲା ଆଜିର ତାପମାତ୍ରା ତ ବହୁତ ଅଧିକ ଥିଲା ଲୋକମାନେ ଖରାରେ ବି ଯାଉଛନ୍ତି ଚାଷ କରିବା ପାଇଁ ଆମ ଓଡିଶ୍ ସେରା ଯେହେତୁ ମୁଖ୍ୟ ମୁଖ୍ୟ ଚାଷ ହଉଛି ଧାନ।
ହୁଁ।
ଚାଷୀ ମାନେ ଯାଇଛନ୍ତି ଚାଷ କରିବା ପାଇଁ ଆଜି ବହୁତ ଖରା ହଉଥିଲା।
ଆଜ୍ଞା।
ଆମ ଓଡିଆ ଘରର ଖାଦ୍ୟ ତ ପଖାଳ।
ପଖାଳ ସାଙ୍ଗକୁ ବଢି ଚୁରା ଆଉ ମାଛ ଭଜା
ପଖାଳ କଂସା ଯଦି ଗୋଟେ ଚାଷୀ ଗୋଟେ ଦିନ ନ ଖାଇକି ଗଲା
ହୁଁ।
ତା ଦିନ ତାର ଭଲରେ କଟିବନି।
ହୁଁ।
ଆଉ?
ହ୍ୟାଲୋ।
ହୁଁ କୁହନ୍ତୁ।
ଆଜ୍ଞା।
କାର୍ତ୍ତିକ ମାସରେ ଆପଣ କଣ କରନ୍ତି କାର୍ତ୍ତିକ ମାସ ଯୋଉ ହୁଏ?
କାର୍ତ୍ତିକ ମାସରେ ହବିଷ ହବିଷ କରନ୍ତି ରାତିରୁ ଉଠିକି ଆମେ ଗାଧେଇକି ରାତିରୁ ହୁଳହୁଳି ପକଉ ମୂର୍ଜ ପକଉ ମନ୍ଦିର ହେରିକା ଧୁଆ ଧୁଇ କରୁ।
ଆପଣ ଯାଆନ୍ତି ମନ୍ଦିର?
ହଁ ମନ୍ଦିର ଯାଏ ଡଙ୍ଗି ଭସାଏ। ଆଉ ଆମର ବଡ ଉଷା ହୁଏ। ହେଁ ଠାକୁର ହୁଅନ୍ତି ଧବଳେସ୍ୱର ଠାକୁର ହୁଅନ୍ତି।
ଆଉ ଆପଣଙ୍କ ସୁଦଶାବତ ଓଷା ତ ହଉଥିବ?
ହଁ ସୁଦସାବ୍ରତ ହୋଉଛି ମାଣବସା ବି ହଉଛି।
ହଁ କଣ ସେଥିରେ କଣ ସବୁ ପୂଜା ହୁଏ କେମିତି କଣ ହୁଏ ଆଉ ପିଠା କଣ ସବୁ ହୁଏ କୁହ?
ପିଠା ଆମର ବାଣବସାରେ ମଣ୍ଡା ପିଠା ହୁଏ। ଆଉ ଚିତୋଉ ପିଠା ହୁଏ।
ଠାକୁର କେମତି ତିଆରି ହୁଅନ୍ତି ଠାକୁର କେମିତି
ଠାକୁର ଆମର ହଁ ଦିଟା ଶିରରେ ବସିକିନା ଧାନ କୁୁରା ହବ କୁୁରା ହେଇକିନା ଆମର ଅଁ ଧାନ ଜଟ ରହିବ ଧାନ ରହିକି ଏମିତି ଓଢଣୀ ଘୋରେଇ ପଦ୍ମଫୁଲ ଉ ଦଶ ପ୍ରକାର ଫୁଲ ଦେଇକି ଆମେ ତାକୁ ପୂଜା କରୁ।
ହୁଁ।
ହେଇକି ତାପରେ ଭୋଗରାଗ ସବୁ ମାନେ ସକାଳୁ ପଞ୍ଚାମୃତ ଦଉ। ଆଉ ଗାଧୁଆଳକୁ ପିଠା ପଣା ସବୁ କରିକି ଦଉ ଆଉ। ଆଉ ସୁଦଶାବ୍ରତ ତ ସେ ସେଥିରେ ମାଣବସାରେ ସୁଦ ସୂତା ହାତରେ ଗୁଡା ଯାଏନି ଏଥିରେ ସୁଦସା ବ୍ରତରେ ତା ବନ୍ଧାଯାଏ ଆଉ ହେଲୋ
ହୁଁ ହଁ ଜାଣିପାରିଲି।
ହୁଁ।
ଆଉ।
ଆଉ କେବେ
ଆପଣ ନଈକି ଗାଧେଇବା ପାଇଁ ଯାଆନ୍ତି?
ହଁ ନଈକି ଗାଧୋଇବା ପାଇଁ ଆମେ ଯାଉ। କିନ୍ତୁ ବହୁତ ଦୂର ବାଟ ହେଲେ ବି ଆମେ ଯାଉ।
ଆପଣ ଆପଣ ଆଇଁଷ ଖାଆନ୍ତି?
ହଁ ଆଇଁଷ ଖାଏ।
କଣ ଭଲ ଲାଗେ ଆପଣଙ୍କୁ ମାଛ?
ନା ଅଣ୍ଡା ଭଲ ଲାଗେ ମତେ।
ଆଉ ନଈ ମାଛ ନଈ ମାଛ ତ ଖାଇଥିବେ ଆପଣ?
ହଁ ନଈ ମାଛ ବ ବହୁତ ବଢିଆ ଲାଗେ ମତେ। ହୁଁ।
ଆଉ କୁହନ୍ତୁ?
ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି?
ନା ବର୍ଷା ତ ଉଠେଇଥିଲା ଆଜି ଆକାଶରେ ଆସିଥିଲା ମେଘ କିନ୍ତୁ ହେଇନି।
ଆମ ଆଡେ ବହୁତ ଜୋର ଘଡ ଘଡି ବର୍ଷା ହେଇଛି। ଘର ଲୋକ ବାହାରି ପାଇଲେନ ଏତେ ଜୋର୍ ବର୍ଷା ହେଇଛି।
ଗଛ ଫଛ ଭାଙ୍ଗି ମୁୁଙ୍ଗି ଯାଇଛି ନା କଣ?
ପବନ ହରିକ ଦେଇଛି ଗଛ ହଉ ଭାଙ୍ଗିଛି। ହୁଁ ବିଜୁଳି କାଟି ଦେଇଛି।
ନାଇ ଆମର ଏଠି ବିଜୁଳି କାଟି ଦେଇଛି କିନ୍ତୁ ବର୍ଷା ହେଇନି।
ହୁଁ ହୁଁ
ପୁରା ସୁନସାନ ଆକାଶ ପୁରା ସୁନସାନ ହେଇଯାଇଛି ତାରା ବି ପଡିନାହାନ୍ତି
ହୁଁ ଆଉ ରଜରେ ତମର କଣ ହେଇଥିଲା ତମର?
ରଜରେ ତ ଆମର ବହୁତ ସାରା ପିଠା ହେଇଥିଲା, ପୋଡ ପିଠା ହେଇଥିଲା, କାକେରା ହେଇଥିଲା, ଆଉ ମଣ୍ଡା ବି ହେଇଥିଲା, ଚକୁଳି। ଆପଣଙ୍କର?
ହଁ ଆମର ହେଇଥିଲା ପୋଡ ପିଠା ହେଇଥିଲା। ହ କାକେରା ହେଇଥିଲା ବରା ହେଇଥିଲା ଆରିସା ପିଠା ହେଇଥିଲା।
ଆପଣଙ୍କୁ କୋଉ ପିଠା ପସନ୍ଦ ଲାଗେ?
ମତେ ଇଟିଲି ଆଉ ଚକୁଳି ଏମିତି ସାଧା ତିଆଆଙ୍କ ସେ ସେତିକି ମୋତେ ଭଲ ଲାଗେ ସାଧା ଜିନିଷ।
ବର୍ଷ ଆଷାଢ ମାସ ଆସିଲାଣି ହର ହରଉରେ ଗଛ ଗଛ ଗୁଡାକ ଲଗେଇବାକୁ ପଡିବ ମଞ୍ଜି ଗୁଡାକ ରଖିଛି ମୁ ତାକୁ ସବୁ ଲଗେଇଦେଲେ ହବ।
ହଁ ହର ହରୁ ଆ ଗେଣ୍ଡୁ ଆଉ ଖୁଦରୁକୁ ହଁ ଆଗୁ ମଗୁସୁର ମାସ ଆସିବ ତାପରେ
ଗୋଟେ ତଳି ରହିଦେଲେ ସେଗୁଡା ହେଇଯିବ ଠିକ ଗଛ ହେଇଯିବ ମାର୍ଗଶିର ମାସ ବେଳକୁ ଠିକ
ହୁଁ ଗେଣ୍ଡ ଫୁଳ ଫୁଟି ଯାଇଥିବ।
ଆଉ ଭାଲୁଗୁଣୀ ଓଷା ବି ଆସୁଛି ଭାଲୁଗୁଣିୀ ଓଷାରେ ବି ପୂଜା ହବ।
ହୁଁ
ହୁଁ ଜଲ୍ଦି ଲଗେଇଦେଲେ ଜଲ୍ଦି ଟା ଫୁଲ ଫୁଟିଯିବ ଆଉ।
ହଁ
ଆଉ କୁହନ୍ତୁ?
ହଲୋ
ହୁଁ କୁହନ୍ତୁ।
ଆଉ ଚା କପିଳାସ ଯାଇଥିଲେ?
ହଁ କପିଳାସ ଯାଇଛି ବହୁତ ଭଲ ଜାଗାଟେ ସେଠି ସୀତାଙ୍କ ଏ ନ୍ତୁଡ଼ିଶାଳ ଅଛି ଆପଣ ଜାଣିଛନ୍ତି?
ହଁ ଜାଣିଛି। ହଁ ବହୁତ ଭଲ ଜାଗା ସବା ପାହାଡ
ଆସନ୍ତୁ କେବେ ଆମେ ସାଙ୍ଗ ହେଇଯିବା।
ହଁ ଯିବା ଆର ଡିସେମ୍ବର ବେଳକୁ ଯିବା ଆଉ।
ଚୈତ୍ର ମାସ ବେଳକୁ ଯିବା।